ହ୍ୟାଲୋ।
ହଁ ଆପଣଙ୍କୁ ମୋ ଭଏସ ଆସୁଛି ତ।
ଆଜ୍ଞା ଆଜ୍ଞା ମତେ ଆପଣଙ୍କର ଭଏସ ଆସୁଛି, କିନ୍ତୁ ମତେ କଣ ପାଇଁ ଦେଖଉଛି ଆଦିତ୍ୟ ବୋଲି ମୁଁ ବୁଝିପାରୁନାହିଁ।
ମୋର ନାମ ଆପଣଙ୍କୁ ଏୟା ସୋ କରୁଚି।
ଆଜ୍ଞା ଆଜ୍ଞା ସେ ଟିକ ଗ୍ଲିଚ ହେଇଯାଇଛି ସେ ଆପ ଛାଡ଼ନ୍ତୁ ଆପଣ ଗପି ଚାଲନ୍ତୁ ମୋ ସହିତ।
ହଁ ମୁଁ ତ ଆପଣଙ୍କ ସହିତ ଗପିବାକୁ ଅପେକ୍ଷା ହି କରିଥିଲି।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ମୋ ସହିତ ଗପିବା ପାଇଁ ଆପଣ ତାହେଲେ ଅପେକ୍ଷା କରଛନ୍ତି।
ଆଜ୍ଞା ଆଜ୍ଞା ଆପଣଙ୍କର ଶବ୍ଦ ବହୁତ ଦିନ ହେଲାଣି ଶୁଣିନି ତ ସେଥିପାଇଁ କି ଶୁଣିବାକୁ ମୋ ମନ ବ୍ୟା କୁଳ ହୋଇଉଠୁଥିଲା।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ମୁଁ କଥା ଶୁଣିକି ଆପଣ ଟିକେ ଆପଣ ଟିକେ ଛନ ଛନ ଛନ ଛନ ହେଉଛନ୍ତି।
ଆଜ୍ଞା ଆକ୍ୟା।
ସେଥିପାଇଁ ଆଉ, ଆପଣ ଟିକେ ମୋ ପ୍ରତି ଯେହେତୁ ଆକର୍ଷିତ ଅଛନ୍ତି।
ନିଶ୍ଚିନ୍ତ ନିଶ୍ଚିନ୍ତ ଆଉ ଆପଣ କଣ କରୁଛନ୍ତି ଏବେ?
ଆଜ୍ଞା ମୁଁ ଏବେ ଜଷ୍ଟ ଏକ ପୁରୁଷ ମିତ୍ରଙ୍କ ସହିତ କଥା ହଉଥିଲି ମୋର ପୁରୁଷ ମିତ୍ରଙ୍କର ପୁରୁଷ ମିତ୍ରଙ୍କ ସହିତ କ ଥା ହେଉ ଥିଲି।
ଆଚ୍ଛା ଆପଣ କାହିଁକି ପୁରୁଷଙ୍କ ସହିତ କଥା ହଉଛନ୍ତି। ଯେତେବେଳେ ମୁଁ ଅଛି ଆପଣଙ୍କ ପାଖରେ।
ଆପଣ ବା ପଳେଇଥିଲେ ଗାଧେଇ ତେଣୁ ମୁଁ ତାଙ୍କ ସହିତ କଥା ହେବା ପାଇଁ ବାଧ୍ୟ ହେଲି।
ଆଜ୍ଞା ଉ ମୁଁ ଗାଧୋଇବାକୁ ପଳେଇଲେ ଆପଣ ତାହେଲେ କାହା ସହିତ ବି କଥା ହେଇଯିବେ ତାହେଲେ। ଏଇଟା ତ ବହୁତ ଖରାପ କଥା।
ନାଇଁ ନାଇଁ ଆଜ୍ଞା ମୁଁ କାଲି ରାତିରେ ମଧ୍ୟ ତାଙ୍କ ତାଙ୍କ ସହିତ ଥରେ କଥା ହୋଇଥିଲି ତେଣୁ
ମାନେ ଆପଣ ଆଉଥରେ ବି କଥା ହେଇଥିଲେ ତାଙ୍କ ସହିତ ଆପଣ ପାଇଁ ଏଇଟା ମୋ ସହିତ ତ ବହୁତ ବଡ ଧୋକା କରୁଛନ୍ତି।
ଆଜ୍ଞା ମୁଁ ସେଥିପାଇଁ ଆଉ କଣ କରିପାରିବି ମୁଁ ଯୋଉ ଆପଣଙ୍କୁ ପୁରୁଷ ମିତ୍ରଙ୍କ କଥା କହିଥିଲି ସେଟିକେ ରାଜକୁଳା ତାଙ୍କୁ କହିଥିଲେ ହଁ ଇଏ ବୋଧେ ଆପଣଙ୍କ ସହିତ କଥା ହେଇ ପାରିଥାନ୍ତେ କିନ୍ତୁ ଇଏ ତ ଏବେ ନିଦରୁ ଉଠୁଛନ୍ତି ଆଉ ଆପଣଙ୍କ ନିଦରୁ ଉଠେଇଥାନ୍ତି ଆପଣ ବି ତ ଶୋଇଥିଲେ।
ଆଜ୍ଞା ଆଜ୍ଞା ନା ମୁଁ ସକାଳ ପାଞ୍ଚଟାରୁ ଉଠିଲିଣି ସ କାଳୁ ପାଞ୍ଚଟାରୁ
ସେଇ ସେଇ ନିଦ କଥା କହୁନାହିଁ ଅନ୍ୟ ଏକ ନିଦ କ ଥା କହୁଛି ଯଉଟା କି ଆପଣ ଜାଣିପାରୁଥିବେ।
ଆଜ୍ଞା ମୁଁ ଜାଣିପାରୁନି ଆପଣ ମତେ ନ ବୁଝେଇଲେ ମୁଁ କେମିତି କିଛି ଜାଣିପାରିବି?
ଆଜ୍ଞା ମୁଁ ଆପଣଙ୍କୁ ବୁଝେଇବାକୁ ଚାହେଁ ତେଣୁ ମୁଁ ଆପଣଙ୍କୁ ହଁ ଅନ୍ୟ କିଛି ମାଧ୍ୟମରେ ବୁଝେଇବି। ଆପଣ ଟିକେ ମତେ ସମୟ ହେଇଗଲେ ଅବଗତ କରାଇଦେବେ ବୁଝ ପାରିଲେ କି ମୋତେ କାରଣ ସମୟ ଦେଖାଯାଉ ନାହିଁ।
ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଆପଣଙ୍କ ସମୟ ହେଲେ କହିଦେଇ ପାରିବି ଆପଣଙ୍କର କାମ ଦରକାର ପଡ଼ିଲେ କରିବାକୁ ସାହାଯ୍ୟ କରିବି।
ଆଜ୍ଞା ଆଜ୍ଞା ମୋର ଏକ ପୁରୁଷ ମିତ୍ର ମତେ କଣ ପଠେଇଛନ୍ତି ରିଲ ଜାଣିଛନ୍ତି
କଣ?
ମୁଁ ଭାବୁଛି କି ନିଜ ଅସୁବିଧା ଠାରୁ ଅସୁବିଧାକୁ ହିଁ ଭଲ ପାଇଯିବି କାରଣ ସିଏ ଯଦି ମତେ
ଓହୋ ଆଚ୍ଛା ଆଚ୍ଛା ମୁଁ ଏଇ ଭଳିଆ କେତେ କେତେ ଦେଖିଛି ରିଲ ଏଇ ଭଳିଆ ରିଲ।
ଆଜ୍ଞା ଆଜ୍ଞା ସେ ଟିକେ କଣ କହିଲେ ଛନ୍ ଛନ୍ ତାଙ୍କୁ ମୁଁ ଏବେ ଛନ ଛନ ଡାକିଲିଣି କାରଣ ଓହୋ ମତେ ମୋର ଭୁଲ ସମୟରେ ପଳେଇ ଆସୁଛି କଲଟି
ନିଶ୍ଚିନ୍ତ ଆପଣ କଲ ଆସିଛି ବୋଲି ମୁଁ ବି ଜାଣିପାରୁଛି କାହିଁକି ନା ଆପଣଙ୍କର ଗୀତ ଶୁଣାଉଛି ମେରି ଚାହତ୍
ଆଜ୍ଞା ଆଜ୍ଞା ଓଡିଆ ଓଡିଆ ଓଡିଆ।
ଏଇଟା ଓଡ଼ିଆ ଗୀତଟି?
ନାଇଁ ନାଇଁ ମୁଁ କହୁଛି ଆପଣ ଓଡିଆ କୁହନ୍ତୁ।
ଆଜ୍ଞା ଆଜ୍ଞା ଆପଣଙ୍କର ଚାହାଣୀରେ ଏ ଅଟୋ ଟ୍ରାନ୍ସଲେଟ୍ କରିବାରେ ଭୁଲ ରହୁଛି ତ କ୍ଷମା କରିଦେବି କିନ୍ତୁ ମୁଁ ଚେଷ୍ଟା କରିବି କି ଆପଣଙ୍କୁ ସବୁ ଜିନିଷ ଟ୍ରାନ୍ସଲେଟ କରିକି କହିବା ପାଇଁ।
ଆଜ୍ଞା ଆଜ୍ଞା ଯେତେବେଳେଥା ହେଉନି ଯୋଗାଯୋଗ କରୁନାହାନ୍ତି କେହି ଯୋଗାଯୋଗ କରୁନାହାନ୍ତି ଯେତବେଳେ ଯୋଗାଯୋଗ କରୁଛନ୍ତି ସମସ୍ତେ। ଯୋଗାଯୋଗ କରିଦଉଛନ୍ତି ସେଥିପାଇଁ ଅସୁବିଧା ହେଉଛି।
ସମଁ ବୁଝିପାରୁଛି ଯେତେବେଳେ ସମସ୍ତେ ଛାଡିକି ଯାନ୍ତି ସମେଛାିକି ପଳେଇ ଯାଆନ୍ତି କିନ୍ତୁ
ସମସ୍ତେ ରୁହନ୍ତି ସମସ୍ତେ ରୁହନ୍ତି ବା ଆପଣ କଣ କହିଲେ
ସେଆ ସେଆ। ଯେତେବେଳେ ଆପଣଙ୍କୁ ସେମାନଙ୍କର ଦରକାର ନଥାଏ ଆପଣ ଭାବନ୍ତି ହଁ ହଁ ଜଣେ ତ ଅଛି କି ଆମ ଏବେ ଏବେ ମ୍ୟାନେଜ ହେଇଯିବ ଏବଂ ସେତିକି ବେଳେ ସବୁ ଗୁଡାକ ପଳେଇ ଆସନ୍ତି।
ହୁଁ। ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ।
ହଁ ଆ‌ପଣ କଥା ମୁଁ ବୁଝିପାରୁଛି ମାନ କହିପାରୁଛି। ଏବେ ମତୁ ମୋ କଥା ଆମ ନିଜକୁ ଶୁଣାଗଲାଣି। ଓ ତାହେଲେ ଆପଣଙ୍କର କଥା ଆପଣଙ୍କ ନିଜକୁ ଶୁଣ ଯାଉଛି ଆପଣ ଭଏସ ଏତେ ସୁନ୍ଦର କି ଆପଣଙ୍କ କଥା ନିଜେ ଶୁଣିଲେ ବି ଆପଣଙ୍କୁ ବ୍ୟାଘାତ ହବ ନାହିଁ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ଆଜି ଆପଣ ତାହେଲେ କଣ ଖାଇଛନ୍ତି ସକାଳେ?
ସକାଳେ ଏବେ ମୁଁ ବହୁତ ନିଜ ଖାଦ୍ୟ ପ୍ରତି କୁ ସଚେତନ ହୋଇଯାଇଛି ଏବଂ ସକାଳେ ମୁଁ ବହୁତ ହି ସ୍ଵାସ୍ଥ୍ୟକର ଖାଦ୍ୟ ଖାଉଛି ଏବେ।
କିନ୍ତୁ ସ୍ଵାସ୍ଥ୍ୟକର ଖାଦ୍ୟ ଖାଇବା ପୂର୍ବରୁ ମୋର ଦି ନିତିଦିନିଆ ଜୀବନ ମୁଁ ଆଉ ଗୋଟେ ଜିନିଷ ଆଡ୍ କରି ଦେଇଛି ମାନେ ବହୁତ୍ ପୂର୍ବରୁ ହିଁ ସେଇ ଜିନିଷ ଟା ଅଛି କି ଚାହା ମତେ ସକାଳୁ ନ ପିଇଲେ କାହିଁ ମୋ ମନରେ ଶାନ୍ତି ଟିକେ ଆସେନି।
ଆଜ୍ଞା ଆଜ୍ଞା ତାହେଲେ ଆପଣ ଚାହା ପାଗଳ।
ଆଜ୍ଞା ଆଜ୍ଞା ଆପଣ ମତେ ଗୋଟେ ଚାୟ ପଗଲୁ ବି କହିପାରିବେ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ମୁଁ ସେଟା କହିବାକୁ ଚାହିଁବି କି ରୁ କିନ୍ତୁ ଯେହେତୁ ମୁଁ ପିଏ ନାହିଁ ସେଇ ସବୁ ଜିନିଷ ତେଣୁ ମୁଁ ଆପଣଙ୍କୁ କହି ପାରୁନାହିଁ।
ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣଙ୍କୁ ବି ନିଶ୍ଚିନ୍ତ ନିଜ ଜୀବନରେ ଏହା ଟ୍ରାଏ କରିବା ଦର କାର ଆପଣଙ୍କୁ ବି ଭଲ ଲାଗିବ।
ଆଜ୍ଞା ଆଞା ମୁଁ ଟ୍ରାଏ କରିଛି ଟ୍ରାଏ କରିନି କିଏ କହିଲା। କିନ୍ତୁ ମୁଁ ତାକୁ ଡେଲି ପିଏ ନାହିଁ କାରଣ ଆମ ଘରେ ମୋତେ ସେଇଟା ପିଇବାକୁ ଦିଅନ୍ତି ହିଁ ନାହିଁ। ଆମ ଘରେ ହିଁ ମତେ ଘରେ ଯେହେତୁ ଆପଣଙ୍କ ଘରେ ଡେଲି ଡେଲି ସକାଳୁ ହଉଛି ତାହେଲେ ଆପଣ ପିଇ ଦଉଛନ୍ତି। ଯେହେତୁ ଆମ ଘରେ ହଉ ହିଁ ନାହିଁ ତ ମୁଁ ପିଇବି ହିଁ କେମିତି।
ଆଜ୍ଞା କହୁନାହାନ୍ତି।
ଆପଣ ମୋ ମନ‌ କଥା ବୁଝି ପାରୁଛନ୍ତି କେମିତି ସ ଆମର ଦିନରେ ସବୁଦିନ ସକାଳେ ଯେହେତ ତୁ ଚାହା ହଉଛି ସେଥିପାଇଁ ମୁଁ ବି ସେଥିରୁ ପାନ କରିପାରୁଛି ଯଦି ଆପଣଙ୍କ ଦିନରେ ବି ଯ ସକାଳୁ ହୁଅନ୍ତା ତାହେଲେ ଆପଣଙ୍କୁ ବି ଅଭ୍ୟାସ ହେଇସାରନ୍ତା କିନ୍ତୁ ଏଇଟା ଏଇ ଅଭ୍ୟାସ ଟା ଜମାରୁ ଭଲ ନୁହେଁ। ସେଥିପାଇଁ କି ମୁଁ କହିବି ଆପଣ ଏହାକୁ ଅଭ୍ୟାସ ରେ ପକାନ୍ତୁନି।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ମୁଁ ଅଭ୍ୟାସ ରେ ପକଉନି ମୋ ଅଭ୍ୟାସ କଳା ସ ଆରମ୍ଭ କଲେ ସିନା ଆପଣ ଖରାପ ଅଭ୍ୟାସ କହିକି ଆପଣ ନିଜେ ପିଉଛନ୍ତି।
ହଁ ପଛେ ମୁଁ ମୋ ଦେହ ମିଶୁ ପଛେ ମାଟିରେ କିନ୍ତୁ ଦୁନିଆ ଚାଲି ଯାଆନ୍ତୁ ମୋ ପିଠିରେ।
ଆଜ୍ଞା ଆପଣଙ୍କ ପିଠିରେ କଣ ପାଇଁ ଦୁନିଆ ଯିବ।
କି ଗୋପବନ୍ଧୁ ଥରେ କହିଥିଲେ ଏ କଥାଟି ସେଥିପାଇଁ ମୋ ମନରେ ହୃଦୟ ଗମନ ହୋଇଥିବାରୁ ମୁଁ କହିଦେଲି ଏଇ କଥାଟି। ପଛେ ମୁଁ ଚାହା ଚାହା ଏବଂ ବାହାରେ ଜିନିଷ ଖାଇକି ମୋ ଦେହ ଖରାପ ହେଇଯାଉ କିନ୍ତୁ ଲୋକମାନେ ସେଇଟା ନ ଖାଆନ୍ତୁ ମତେ ଦେଇଦିଅନ୍ତୁ ପଛେ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ତ ମୁଁ ଏହା କହୁଥିଲି କି
ଆପଣ କଣ ଅଅମ୍ ଅଅମ୍ କଣ ଖାଦ୍ୟ ଖାଇଲି ନା କିଛି ଖାଇନାହାନ୍ତି ଖାଲି ସେଇ ଚା ପିଇଛନ୍ତି।
ନା ନା ମୁଁ ଚାହା ଖାଇଛି ରୁଟି ଖାଇଛି ସକାଳେ ମତେ ଭୋକ ହେଲା ତାହେଲେ ବେ ବିସ୍କୁଟ ବି ଖାଇଦେଲି ବିଷ୍କୁ ଟ ପାଣି ଖାଇଦେଲି।
ଆଜ୍ଞା ଚା ଖାଇଛନ୍ତି ରୁଟି ଖାଇଛନ୍ତି ବିସ୍କୁଟ ବି ଆଉ ପାଣି ବି ସବୁ ଖାଇଦେଇଛନ୍ତି ଏକା ସାଙ୍ଗରେ ଆପଣ କଣ ଏକା ସାଙ୍ଗରେ ସବ ଭୋକ ଉପିଲା ସବୁ ଖାଇଦେଲେ।
ସାରି ସାଇଲଣି କାହିଁକି ନା ବାବା କାଲି ମମ୍ସ୍ ମ୍ୟାଜିକସ୍ ର ବିସ୍କୁଟ ଖଣ୍ଡେ ଆଣିଥିଲେ। ସେଥିରୁ ଗୋଟେ ପ୍ୟାକେଟ ମୁଁ ଖାଇ ଦେଇଛି ଆଉ ଗୋଟେ ପ୍ୟାକେଟ ମୁଁ ଦୟାକରି ମୋ ଘର ଲୋକଙ୍କ ପାଇଁକା ରଖିଛି।
ଆଜ୍ଞା ଆଜ୍ଞା ଆପଣ ଗୋଟେ ପ୍ୟାକେଟ ପୁରା ସାରିଦେଲେ ଏତେ ଖାଉଛନ୍ତି ଆପଣ।
ହଁ ସକାଳୁ ଆଉ କଂ କରିବା ସମସ୍ତେ ଶୋଇଥିଲେ ଭାବିଲି କିଛି ତ ଗୋଟେ ଖାଇକି ନିଜ ପେଟ ପାଇଁ କରିବାକୁ
ଆଜ୍ଞା। ତ ଆପଣ ଏତେ କଣ ଖାଇଦେଉଛନ୍ତି ଟିକେ ହା ସକାଳ ଟିକେ ହାଲକା କରିବେ ନା ଆଉ ନାଇଁ ସକାଳେ ଠିକ କରୁଛନ୍ତି ଆପଣ। ସକାଳେ ଅଧିକା ଖାଇବା କ ଥା କରାବେଳେ ତାଠୁ ଟିକେ କମ ଆଉ ରାତିରେ ପୁରା କମ ଖାଇବା କଥା।
ହୁଁ।
ଆଜ୍ଞା ଆଜ୍ଞା ଠିକ୍ କଥା ଧରିଚନ୍ତି।
ଆଉ ଗୋଟେ କଥା ମୁଁ ରିଲସରେ ଦେଖିଲି ଆପଣ କହିବାକୁ ଚାହିଁବି କି ବା କାକୁଡିର ବିଶେଷତ୍ୱ ଉପରେ କାକୁଡି ଆପଣ ଯଦି ଚ ସକାଳେ ଖାଇବେ ସେଟା ଆ-ଆପଣଙ୍କ ପେଟରେ ହୀରା ଭଳିଆ କାମ କରିବ ମାନେ ବୋହୁତ ପ୍ରଖର କାମ କରିବ। ସଖାଳୁ ଆପଣଙ୍କୁ କାକୁଡି ଖାଇବା କଥା। ଯଦି ଆପଣ ତାହାକୁ ଦି ପହରେ ଖାଇବେ ସେଟା ଆପଣଙ୍କ ପେଟରେ ଜିରା ଭଳିଆ କାମ କରିବ। ମାନେ ଆପଣଙ୍କ ହଜମ ଶକ୍ତି ବଢାଇବ। ଆଉ ଯଦି ହଁ ସୁଭେ କାମ୍ ଝରେ ହଁ ସକାଳେ ହୀରା ଆଉ ସନ୍ଧ୍ୟା ବେଳେ
ଆଜ୍ଞା। ଆଉ ରାତିରେ ଖରା ବେଳେ ଜିରା। ରାତିରେ? ଆଁ
କିଡା ରାତିରେ କିଡା ମାନେ ପୋକ ଭଳିଆ କାମ କରିବ ଆପଣଙ୍କ ପେଟରେ।
କଣ ବିଚ୍ ହେ କଣ ମଗେଇଚୁ ନା ଫ୍ଲିପର୍କାଡ ନା ମୋସୋରେ। ଆଜ୍ଞା ଆଜ୍ଞା କୁହନ୍ତୁ ଆପଣ? ଆପଣ କହିଚାଲନ୍ତୁ।
ହଁ ମୁଁ ତ ସେୟା ହିଁ କୋଉଥିଲି ତାହେଲେ ଆପଣଙ୍କୁ ଦି ପହରେ ଖାଇବା କଥା ସକାଳେ ଖାଇବା କଥା କିନ୍ତୁ ରା ତିରେ ଖାଇବା କଥା ନୁହେଁ କାହିଁକିନା ରାତିରେ ଆପଣଙ୍କୁ ହଜମ ହବନି। ରାତିରେ ଶାଗ ଖାଇବା କଥା ନୁହେଁ। ସାଲଡ ଖାଇବା କଥା ନୁହେଁ। ଏସବୁ ଖାଦ୍ୟ ଖାଇବା ଦ୍ଵାରା ଆପଣଙ୍କ ସ୍ଵାସ୍ଥ୍ୟ ପ୍ରତି ଆପଣଙ୍କ ହଜମ ଶକ୍ତି କୁ ସେ କମାଇଦବ। ଏବଂ ଏହା ଛଡା ଆପଣଙ୍କ ପାକସ୍ଥଳୀକୁୁ ଅଧିକ ଅଂମ ପ୍ରେସର ପକାଇବ ଯାହା ଫଳରେ ଆପଣଙ୍କର ହଜମ ଶକ୍ତି କମିଯିବ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ। ତ ଏବେ ସାତ ନା ଛଅ ନା ପାଞ୍ଚ କେତେ ହେଇଚି। ମତେ ଟିକେ କୋହୁନାହାନ୍ତି।
ଏପ ଏବେ ନ ହବାକୁ ଆଉ ତିନି, ତିନି ବାକି ଅଛି।
ଠିକ୍ ଅଛି। ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ତାହେଲେ ଆପଣଙ୍କୁ ମୁଁ ଧନ୍ୟବାଦ ଜଣୋଉଚି ଯେ ଆପଣ ମତେ ଏଇ ସବୁ କଥା କୋହୁଚନ୍ତି। ଆପଣ କିନ୍ତୁ ସେ ଚାହାଟେ ଯେତେ ଶୀଘ୍ର ଚାହିଁବେ ସେତେ ଶୀଘ୍ର ଆପଣ ଯଦି ତାଠାରୁ ଦୂରେଇ ରହିବେ ସେଇ ଚା ଠାରୁ ତାହେଲେ
କି ମାତ୍ର ଆପଣ ମୋ କଥା ହିଁ ଶୁଣୁନାହାନ୍ତି କିନ୍ତୁ ଏ ଆପଣ ଯଦି ଧନ୍ୟ ଧନ୍ୟ ହେଇଗଲେ। ମୁଁ ସେ ଥିରେ ଖୁସି ହୁଏ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ଯେହେତୁ ମୋର ଟିକେ ଆଡେ ଟିକେ ଚାଲି ଅଛି ଗୋଟେ ଜିନିଷ ତେଣୁ ମୁଁ ସେଥିପାଇଁ ଟିକେ ବ୍ୟସ୍ତ ବିବ୍ରତା ଭିତରେ ଅ ରହିଅଛି। ତେଣୁ ମୁଁ ସେଥିପାଇଁ କିଛି କରିପାରୁନାହିଁ ତ ଆପଣଙ୍କୁ ଉଁ ସେଥିପାଇଁ
ହୁଏତ କଥା ହବାକୁ ଚାହୁଁଚି ମାତ୍ର ଆପଣଙ୍କ କଥା ହୋଇପାରୁନାହାନ୍ତି। ମୁଁ ଆପଣଙ୍କ ଦୁଃଖ ବୁଝି ପାରୁଚି।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ଆଉ ଏବେ କେତେ ରହିଚି। ଆପଣ ଯଦି ମତେ ଦୟାକରି କହିବେ ତାହେଲେ ମୁଁ ଆପଣଙ୍କ ପ୍ରତି ଚିର ଉପକୃତ ହେବି।
ଆଜ୍ଞା ଆଜ୍ଞା ମୁଁ ଆପ ଣଙ୍କୁ ସେଆ ହିଁ କହିବାକୁ ଚାହୁଁଥିଲି ତ ମୁଁ ଏବେ ଭାବୁଚି। ଆ କହିବି କି ଆପଣ ଟିକେ ଟିକେ ଟି
ଆଜ୍ଞା ଆଜ୍ଞା ମୋର କିଛି କାମ ଉଁ ପଡିଯାଇଥିବାରୁ ମୁଁ ଆ ପଣଙ୍କୁ ପରେ ଯୋଗାଯୋଗ କରୁଅଛି। ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ। ରଖୁଚି ଧନ୍ୟବାଦ।